ହାଲୋ।
କଣ କରୁଛନ୍ତି?
ଏଇଠେ ଲୁଗାପଟା ରଖୁଥିଲି ଆଉ। ସେ ଛୁଆରା ଗାଧେଇ ପାଧେଇ ଆସିଛନ୍ତି। ମୁଁ ଏଠି ଲୁଗା ପଟା ରଖୁଛି ସେ ଗଲେ କଣ କହିଲ? ନାଇଁ ଖାଇନାହାନ୍ତି ସିଏ ଯୋଉ ଖାଇଥିଲେ ଟିକେ ଲେଟରେ ତ ଆଜି। କହିଲେ ଯୋଉ ମୁଁ ଆଉ ଟିକେ ଟିକେ ଗଲେ ଆମେ ଖାଇବୁ ସେମାନେ ଖେଳରେ ବ୍ୟସ୍ତ ମୋର ଜଣେ ପୁତୁରା ଆସିବେ ଭୁବନେଶ୍ୱର ରହିକି ପଢୁଛନ୍ତି ଯୋଉ ହୁଁ ମାନେ ହଷ୍ଟେଲରେ ରହିକି। ତ ସିଏ ଯୋଉ ଆସିଛନ୍ତି ଏମାନେ ଆଉ ଖାଇବା ପିଇବା ଭୁଲି ଗଲେଣି। ଆମେ ତା ସହିତ ଖେଳିବୁ ତା ସହିତ ଖାଇବୁ। ହଁ ସିଏ ଯେହେତୁ ଏତେ ଦିନ ପରେ ଆସିଛନ୍ତି। ସିଏ ବି ଟିକେ ଖେଳ ତାଙ୍କର ବି ସିଏ ଟିକେ ଦୁଷ୍ଟ ଖେଳ ପ୍ରେମୀ। ତାଙ୍କ ସହିତ ସେ ଭଲ ମ୍ୟାଚ ମ୍ୟାଚ ହେଇକି ଆଉ ଜଣ ଖାଇବା ପିଇବା ନାହିଁ। ଶୋଇବା ବି ନାହିଁ ଦିନରେ ବି ଦି ଘଣ୍ଟା ଶୋଉଥିଲେ ଆଗରୁ। ସେତିକି ବି ଆଉ କରୁନାହାନ୍ତି ଆମେ ଶୋଇବୁନି ଆମେ ଭାଇ ସହିତ ଖେଳିବୁ।
ଓହୋ ତମେ ବି ଖାଇନ।
ନା ମୁଁ ଖାଇଛି ସେମାନେ ଖାଇନାହାନ୍ତି ସେମାନେ ଛତୁଆ ଖାଇଥିଲେ। ଆ ମୁଁ ହେଇଥି ପାଇ ମୁଁ ତାଙ୍କୁ ଖୁଆଇନି ଟିକେ ପରେ ଖୁଏବି ବୋଲି। ଗାଧେଇ ସାଇିଲଣି ଦି ଜଣ ଯାକ ଏଇନୁ ସ୍କୁଲ ଛୁଟି ଅଛି ବୋଲି ଖାଲି ଦୁଷ୍ଟ।
ହଁ ସିଏ ବଡ ପୁଅ ସିଏ ହାତରେ ଖାଉଛି। ସାନ ପୁଅ ସିଏ ତାକୁ ଖୁଆବାକୁ ପଡୁଛି ବେଳେବଳେ ତା ମନ ଯୋଉଟା ତା ମନ ପସନ୍ଦିଆ ଜିନିଷ ଯଦି ହେଇଥିବ ତାହେଲେ ବି ସେ ନିଜେ ହାତରେ ଖାଇବ।
ଆଉ ଭାତ ଭାତ ଟିକେ ଖାଇବନି ନହେଲେ ରୁଟି ଦେଲେ କି ପିଠା ଦେଲେ ସେ ନିଜ ହାତ ଦବ।
ଏ ପସନ୍ଦ ଜିନିଷ ଦରକାର ଆଉ ନହେଲେ ନାଇଁ ଛାଡ଼ିଯିବେ କ ନାଇଁ ଆମେ ଖାଇବୁନି ଆମକୁ ଭୋକ ନାହିଁ। ଏମିତି ବହୁତ ତାଙ୍କର ଇଏ ଆଉ।
ଛୋଟ ଛୁଆ ସେୟା ହେବେ ଆଉ।
ହଁ ଏଇ ସେମାନଙ୍କର ଏମିତି ସ୍କୁଲର ସବୁ ଡ୍ରେସ ଚେଞ୍ଜ ହେଇଯାଇଛି। ଆଉ ହେଇଥିପାଇଁ ସ୍କୁଲ ଖୋଲିବ ଆଣିନି ଡ୍ରେସ ବୋଲି ଆଜି ଭାବ
ସ୍କୁଲ ଖୋଲା ହେଇନେଇ ହେଇନେଇ କି
ନାଇଁ ଟିକେ ସ୍କୁଲ ଯୋଉ ହେଇଠି ଯୋଗୁ ହିଟ୍ ଯୋଗୁ ସେ ଛୁଟି ଦେଇ ଦେଇଛନ୍ତି। ପୁଣି ଚେଞ୍ଜ କରିଦେଲେ ଡେଟ୍। ଅଠରରେ ଖୋଲିବା କଥା ବାଇଶିରେ ଖୋଲିବ।
ସେଇଟା ତ ସେଇଟାକୁ ଦେଇକି ଆସିବୁ ପଡିବୁ ପଡିବୁଲୋ ବାବା। ହଁ ହଁ। ପୁଅ ଖାଇକି ଶୋଇ ସିଏ ସାଢେ ଛଅଟା ସୁଦ୍ଧା ସେ ଉଠିକି ଖାଇ ସରିଥାଇବ। ସିଏ ଖାଇକି ତାକୁ ଶୋଇଦେଇଥିଲି ସାଢେ ନଅଟାରେ ଶୋଇଥିଲା ସେ ଏଇନା ଉଠିଲା।
ଓହୋ ପୁଅ ପୁଅ କେତେ ବଡ ଛୋଟ ଛୁଆ। ଓହୋ ହେଇଥି ଯୋଗୁ ଏଇ ସମୟ ଆମ ଛୁଆଙ୍କୁ ଶୁଏଇ ଶୁଏଇ ଶୋଉନାହାନ୍ତି ଆଗରୁ ମୋ ସାନ ପୁଅଟି ଶୋଇପଡେ। ଏବେ ଏଇ ଛୁଟି ଯୋଉତକ ଦେଢ ମାସ ହେଲାଣି ତାର ଯୋଉ ରୁଲ ରେଗୁଲେସନ ସବୁ ଚେଞ୍ଜ ଚେଗଲା ଟାଇମ ଟା। ଅ ଖାଇବା ଟାଇମ ଉଠିବା ଟାଇମ ତ ସେ ପୁରା ମାନେ। ହେଇଯାଇଛି ଆଉ ଦିନରେ ଶୋଇବାର ନାହିଁ ଖାଇବା ଲେଟ୍ ଏଟା ଖାଇବିନି ହେଟା ଖାଇବିନି। ନହେଲେ ସ୍କୁଲ ଗଲାବେଳେ। ସେ ଛତୁଆ ତାର ଖାଇକି ଯିବ ଆସିଲେ ଯା ହେଲେ ଟିକେ ଖାଇବ ପୁଣି ଭା ତ ଖାଇବ ସନ୍ଧ୍ୟାବେଳେ ଟିଉସନ୍ ଯାଇକି ପୁଣି ଆସେ ମାନେ ତାର ଗୋଟେ ଟାଇମ ଟେକିଙ୍ଗ ହେଇଯାଇଥିଲା। ଏବେ ଟିକେ ଯୋଉ ଛୁଟି ହେଇଯାଇଛି ଟିକେ ପଢା ପଢି ରହିଯାଇଛି ନିଜ ଇଚ୍ଛା।
ଏ କଣ ଗମେଣ୍ଟ୍ ନା ପ୍ରାଇଭେଟ ରେ ସବୁ ପଢୁଛନ୍ତି ଛୁଆ।
ନାଇଁ ପ୍ରାଇଭେଟରେ ପଢୁଛନ୍ତି ଗମେଣ୍ଟରେ ଏଠି ସୁବିଧା ନାହିଁ। ଗମେଣ୍ଟ ଯୋଉଟା ଅଛି ହେପଟ ଗାଁ ରେ ଗୋଟେ ଅଛି ବହୁତ ଦୂର। ଆଉ ଯୋଉଟା ଏପଟ ଗାଁ ଗାଁ ସ୍କୁଲ ଟା ସେଟା ରାସ୍ତା ମେନ୍ ରୋଡ୍ ସାଇଡ୍ ରେ। ତ ହେଇଠିକି ଟିକେ ପଠେଇଲୁନି ଆଉ ଆଉ ଏପଟେ ବି ଯୋଉ ତା
ସୁବିଧା ଦଉଛି ନା ସେ କମ୍ପ୍ୟୁଟର। ଆଉ ଛୁଆଙ୍କୁ ନାଚ ଗୀତ ସବୁ ଦଉଛି ନା ସବୁ ଶିଖିବା ପାଇଁ।
ଯେହେତୁ ସମସ୍ତେ ମାନେ ପ୍ରାଇଭେଟରେ ଆଜିକାଲି ଛାଡି ଦଉଛନ୍ତି। ସେଇଥିପାଇଁ ଗମେ
ଏଇନା ପ୍ରାଇଭେଟ୍ ରୁ ଏଇ ଗମେଣ୍ଟ କରିଦେଲାନି ପ୍ରାଇଭେଟ ସମାନ।
ସେଇଆ ବା ବହୁତ ଫେସିଲିଟି କରିଦେଲାଣି ଆମ ବେଳକୁ ଏତେ ନଥିଲା। କିନ୍ତୁ ଯାହା ହେଲେ ବି ଶୁଣ ମାନେ ଇଂଲିଶ ଟା ଟିକେ ପ୍ରାୟୋରିଟି ଦଉଛନ୍ତି ନା। ସେଇଥି ଯୋଗୁ ସମସ୍ତେ ଇଂଲିଶ ମିଡିୟମ ଛାଡିବାରେ ବ୍ୟସ୍ତ ନହେଲେ ଓଡିଆ ମିଡିୟମ ଟା କିଛି ଖରାପ ନୁହଁ ଆଜି କାଲି ସେତେବଳ। ଅପେକ୍ଷା ଆଜିିକାଲି ବହୁତ ଡେଭଲପ ହେଇଗଲାଣି।
ଆଉ ଏଇନା ବା ପ୍ରାଇଭେଟ ସମାନେ ସେଠି ବି କୋଚିଂ କରିଛନ୍ତି ସବୁ ଘଣ୍ଟେ ଲେଖା।
ହଁ କୋଚିଂ କରିଦେଇଛନ୍ତି ତ କରିଦେଇଛନ୍ତି। ପୁଣି ମାନେ ସବୁ ପ୍ରକାର ଫେସିଲିଟି ତମ ପାଖରେ ପାର୍କ ଖେଳ କୁଦ। ପଡିଆ ଯୋଉ ଭ ବଲ। ଫୁଟୁବଲ ବ୍ୟାଡମିଟନ ଯୋଉ କ୍ରିକେଟ ସବୁ ଟାଇପର। ମାନେ ଖେଳ କରିଦଉଛନ୍ତି ଛୁଆ ଯେମିତି ଇଣ୍ଟ୍ରେଷ୍ଟ ଦେବେ ସବୁ ଗମେଣ୍ଟ ସ୍କୁଲକୁ।
ଏ ନା ପ୍ରାଇଭେଟରେ ଏବେ ପ୍ରାଇଭେଟରେ କଣ ଗଲେ ପଢିଲେ ଯାହା ମା ମାନେ ଦେଇଥିବେ ରାନ୍ଧି ରୁନ୍ଧାକି ଖାଇ ଖୁଇକି ଆସିବେ। ଏଠି ତ ଖେଳ କୁଦ ସବୁ ଛୁଆ ସାଙ୍ଗସାଥି।
ନାଇଁ ଆଜି କାଲି ଅନୁସାରେ ଆ ଛାଡିଲେ କିଛି ଖରାପ ନୁହେଁ ଆମେ ସିନା ହଁ ଛାଡି ଦେଇେଇଛୁ ବୋଲି। କିନ୍ତୁ ଏଠି ସୁବିଧା ନାହିଁ ବୋଲି। ଏମିତିରେ ନହେଲେ ମୋର ବି ଗଣମେଣ୍ଟରେ ଦେବାକୁ ଇଛା। ହଁ ମାନେ ଟିକେ ମେନ ରୋଡ ସାଇଟ ଟା ପୁରା। ତ ଏଇଥିପାଇଁ ଟିକେ ମାନେ କେତେବେଳେ ହଠାତ୍ ଛୁଆ ବାହାରି ପଡିବ ଏମିତି କିଛି। ମାନେ କାଳେ ହଁ ତ ଦେଖିକି
ପ୍ରଥମ କ୍ଲାସ ଛୁଆ ର ପରୀକ୍ଷା ଦେଇକି ବାହାରି ସାଙ୍ଗେ ସାଙ୍ଗେ ଗାଡି ଆସି ସେ ଦୁଆର ମୁହଁରେ ଗେଟ ପାଖରେ
ହୁଁ ହେଇଟା ହଉଛି ଟିକେ ରିସ୍କ୍ ଆଉ। ହେଇଟା ଆଜିକାଲି ମାନେ କଣ ହଉଛି କହିଲ? ମାନେ ନା ମଣିଷ ଲ ଗାଡି ଦେଖୁଛି ମଣିଷ ନା ମଣିଷ ଦେଖୁଛି ଗାଡି। ଜେ ଏକ୍ସ ସାଇଡ୍ ଗୋଟେ ହେଇ କି ବି ଲୋକମାନେ ଏମତି ହଉଛନ୍ତି ଏବେ ଗୋଟେ ମୁଁଭି ଦେଖିଥିଲି ଯଦି ଟି ସ୍ତ୍ରୀ ଲୋକ ଦିଇ ଯା କେ ଦି ଭଉଣୀ ଏବେ ତ ଏତେ ମୁନ୍ଦେ ଦେଖିନି ସେମାନେ ଏମିତି ସ୍କୁଟିରେ ଯାଉ ଥରେ ଯଷ୍ଟ୍ ଆଇଯେ ହିଆଡେ ଗୋଟେ ଟ୍ରକ ଟା ଆସିଲା ସେ ସାଇଟ୍ ରୁ ବି ସେମାନଙ୍କୁ ସାଇଟ୍ କରିକି ପଳେଇଲା। ଦିଇ ଜଣ ଯାକ ସାଇଟ୍ ଯୋଉ କରିଦେଇଛି ସେ ଗାଡି ତଳେ ରହିଯାଇଛନ୍ତି। ଦିଇ ଜଣ ଜାକ ହେଇଠି ସ୍ପଟ୍ ଡେଥ।
ଆଜିକାଲି ତ ସେଇଆ ଆଉ।
ଗାଡି ଚଲେଇ ଘରୁ ବାହାରିବ ମାନେ ଏଇ ମାନେ ଭୁବନେଶ୍ୱର୍ ଫୁବନେଶ୍ଵର ମାର୍କେଟ ମାନଙ୍କରେ ଚଲେଇବ। କିନ୍ତୁ ମେନ୍ ରୋଡ୍ ଏନେ ଏଚରେ କେବେ ଚଲେଇବନି ଏନ ଏଚରେ ବହୁତ୍ ରିକ୍ସ। ଏମିତିରେ କଣ ଟ୍ରାଫିକ୍ ଅଛି ଭୁବନେସ୍ୱର ହଉ ଏରୋ ଆଉ ଯୋଉଠି ହଉ ଟ୍ରାଫିକ୍ ଅଛି ତମେ ଆସ୍ତେ ଆସ୍ତେ ଯିବ ଆସ୍ତେ ଆସ୍ତେ ଆସିବ। ତମକୁ ସ୍ପିଡ ନାହିଁ ଏନଏଚ ମାନଙ୍କରେ ପା ମାନୁ ନାହାନ୍ତି କିଛି। ପଳଉଛନ୍ତି ପା ଯା ଆସୁଛନ୍ତି ହ ମୁଁ ଇଏ
ଏ କିଏ କାହାକୁ କହିବ ଗମେଣ୍ଟ୍ ତ ସେୟଆ କଲେ କିଏ କାହାକୁ କହିବ କେହି ତ କାହା କଥା ମାନିଲେନି।
ଆଉ ଆଜିକାଲି ତ ମଲେ ବି ପଇସା ମିଳିଯାଉଛି ଆଠ ଲକ୍ଷ ଦଶ ଲକ୍ଷ ସିଏ ମଲେ ଇଏ ପଇସା ମାନେ ସବୁଆଡେ ବି ପଇସା ମିଳି ଯାଉଛି। ଆଉ କରୁଛନ୍ତି ତ ତଥାପି ରାସ୍ତା ଆଜିିକାଲି ବହୁତ୍ ଗମେଣ୍ଟ କଲାନି ଏଟା ବି ଆମେ ନାହିଁ କରିବୁନୁ। କରୁନି। ତ ତଥାପି ବି ଲୋକମାନେ ମାନୁନାହାନ୍ତି ଏତ ହେଇକି ବି। ନାଇଁ ଯୋଉଠି ସ୍କୁଲ୍ ଜାଗା ଟିକେ ଧୀର ଚଲାଅ ବୋଲି ଲେଖା ହେଇଛି ବୋଡ୍ ସେତିକି ବି ପଢୁନାହାନ୍ତି ନାଇ ସ୍କୁଲ ଏରିଆ ଧିରେ ଚଲେଇବା ପାଇଁ ନିଜ ଇ ସେ ଜନ ଆଉ ଆଜିିକାଲି ବୟସରେ ଯୋଉ ପିଲାମାନେ ସବୁ କୋଡିଏ ଏକୋଇଶି ବୟସ ପିଲାମାନେ ସେମାନେ ଟିକେ ବେଶୀ ହିଁ ଯୋଉ ଇଏ ହଉଛନ୍ତି।
ସେଇଆ
କଣ ପୁଅ କଣ ଯୋଉ କୁଆଡେ ଗଲା
ଏ ଏଇଟା ପା କାନ୍ଦୁଛି ଏ ପେଣ୍ଟ ହଗିସ୍ ଟା ଯେ ମୁଁ ବସ୍ ଛାପା ବାଟେ ହଗିସ୍ ଟେ ପିନ୍ଧିକି ଯୋଉ ଛୁଆ ସେ ହ ପେଣ୍ଟ ପିନ୍ଧିବନି ହଗିସ୍ ପେଣ୍ଟ
ଓହୋ ହ କିଛି ପିନ୍ଧି
ନା ସେ ହଗିସ୍ ପିନ୍ଧିବ ନେଇଁ ଆଉ ତାକୁ ମାନେ ବର୍ଷା ପାାଗରେ କେତେ ଧୋଇମି଼ ହେଗୁରା ମୁଁ କେତେ ଧୋଇମି଼ ଇଏ କରିବି। ସେ ପିନ୍ଧି ଦେଇଥା ସେ ମୁଲୁରୁ ପିନ୍ଧି ଜାଣିନି।
ଏଇ ଆମର ଏ ମୋ ପୁଅର ଟା ଚାରି ବର୍ଷର ହେଲାଣି। ରାତିରେ ଚାରି ପାଞ୍ଚଥର ମତୁଛି। ମୁଁ ବାଧ୍ୟ ହେଇକି ତାକୁ ହଗିସ୍ ଟେ ପିନ୍ଧଉନି ନାଇ ସିଏ କଣ କହିଲ।
ମୁଁ ଦିନରେ ରାତିରେ ଯାହା ଫେସ ସେତ ଶୋଇଲାକୁ ବାରଟା ଗୋଟେ ସେଇ ରା ରାତିରେ ଯାହା ସେ ବାରଟା ଗୋଟେ ବେଳକୁ ଗୋଟେ ପିନ୍ଧେଇ ଦେବି ସେ ପାଉଡର ଫାଉଡର ପକେଇକି ସେ ତାର ଶୋଇବ। ପିନ୍ଧିବ ଶୋଇ ରହିକି ପିନ୍ଧେଇ ଦେବି ନହେଲେ ସେ ଚେ -ଚେଉଁ ଥିବା ଅବସ୍ଥା ରେ ସେ ପିନ୍ଧିବନି।
ନା ସିଏ କଣ କହିଲ ହ ମୋ ପୁଅ ଟା ରାତିରେ ମାନେ ଗୋଟେ ବୋତଲ ପାଣି ତା ପାଖରେ ରଖୁଛି ପୁରା ପିଇକି ଶୋଇବ ବୋଲି। ରାତିରେ ନିଦ ହେଲା ପର୍ଯ୍ୟନ୍ତ ସେ ପିଉଥିବ ଯେ ପିଉଥିବ ପିଉଥିବ। ତାର ପିଇବା ଛାଡୁନି।
ନା ସେଟା ଛାଡିବା କଥା ନା ଆମର ଇଏ
ହୁଁ।
ମାନେ ସେ ଖାଇବା ବି ଭୁଲିଯିବେ ସେ ଖାଇବନି ସେ ନ ଡାକିନେ ବି ସେ ନ ଦେନେ ବି ଖାଇତେ ସେ ଖାଇବନି।
ଅଁ ହଁ ନାଇଁ ଯୋଉ ହେମିତିରେ ହଉଚି ଛୁଆ ମାନେ ଯେତେ ଏ ଏଇ ମୋ ପୁଅ ଟା ସେରଲାକ ସେ ଚାରି ବର୍ଷ ଯାଏ ଖାଇଚି। ସେରଲାକ୍ ଟି ତାର ବହୁତ ପସନ୍ଦ ହେଇ ବଡ
ସେଲାକ୍ ଯୋଉ ଗାଈ ମି ସେରା ପାଞ୍ଚ ବର୍ଷ ସାଇକା ଦବ ଛୁଆଙ୍କର ବାୟୁଦୋଷ ରହିବନି ଝାଡା କ୍ଲିୟର ହବ। ଟା ପିଠି କିଛି ଧରିବନି ଏଇଟା ନୁହେଁ।
ହୁଁ ଗାଇ ମିକ୍ସଚର ତ ଖାଉଛନ୍ତି ଛୁଆରା ଆଜିକାଲି। ସବୁ କିନ୍ତୁ ସିଏ ମାନେ ସ୍କୁଲ ଗଲା କେଜି ପଢିଲା ୟୁ କେଜି ପଢିଲା ତଥାପି ତା ସରେଲାକ ଖିଆ କମିଲାନି।
ଗ୍ରାମେଶଚର ଦେନେ କଣ କି କି ସେ ଛୁଆଙ୍କ ନୁହେଁ ଝାଡ଼ା ଫାଡ଼ା ହେଲା ତାକୁ ଉଷୁମ କରିକି ଦେଇଦବ ଛୁଆଙ୍କ ଝାଡ଼ାଟା ବନ୍ଦ ହେଇଯିବ। ଏ ପେଟ ଦୋଷ କଣ ରହିଲା ସେ ସାଙ୍ଗେ ସାଙ୍ଗେ ସେଇଟା ବି ଭଲ କରିଦବ। ସବୁବେଳେ ନ ଦିଅ ସକାଳୁ ଖାଇସାରିଲା ପରେ ସକାଳୁ ଥର ଦିଅ ନନେ ଶୋଇଲା ବେଳକୁ ଦିଅ।
ହଁ ଟିକେ ଗରିଷ୍ଠ ଖାଦ୍ୟ ଯୋଉଟା ଦବ ଦେଖ ଯୋଉ ଚାଉଳ ଘୋର ଦିଆହଉଚି ପରିବା ସିଜା ଦିଆହଉଚି। ହେଇଟା ଦେଲା ପରେ ଯଦି ଦବ ଟିକେ ଭଲ କାରଣ ଏଟା ଗରିଷ୍ଠ ଖାଦ୍ୟ ଟା।
ନା ଆମର କିଛି ତାକୁ ଦଉନୁ ସେ ସବୁ ଖନ ଖାଉ ଗାଈ ମିକ୍ସଚର ମୁଁ ରଖିଚି ସବୁବେଳେ ପାଇଁ ମୁଁ ଗାଈ ମିକ୍ସଚର ଆଗେଦେବି ଆଉ ଯାହା ଖ ଖ
ହେ ହେ ନାଇଁ ଭଲ ଏମିତି ଭଲ କିନ୍ତୁ ଛୁଆଙ୍କୁ ଟିକେ ଯୋଉ ଏଇ ଖାଇବା ପିଇବା ଟିକେ ଡିଷ୍ଟାନ୍ସ ଦେଇ ଦି ଦି ଘଣ୍ଟା ଥରେ ଛୁଆଙ୍କର ହଜମ ପା ଅଛି। ଖାଲି ଡରିକି ଦବା କଥା ଛୁଆଙ୍କର କଣ ହଜମ ଇଏ ନାହିଁ କି।
ହୁଏ ଦାନ୍ତ ସବୁ ଯଦି ଛୁଆରର ସବୁ ଦାନ୍ତ ବାହାରିଲା ଚୋବେଇକି ଖାଇ ପାରିଲା ଜିନିଷରା ସେଇ ଛୁଆର ହଜମ ହବ। ଆଉ ଛୁଆଙ୍କ ଦାନ୍ତ ଜୋରା ବାହାରନଥିବ। କ୍ଲିୟର ହେଇନଥିବ ସେ ତାଙ୍କର ହଜମ ହବ ନା ଯୋଉ ଜିନିଷ ଟା ଖାଇନେ ଚିକେନ ଫିକେନ ଯାହାଦେଲେ ସେ ହଜମ ହବ ନା।
ହଁ ହଁ। ଛୁଆ ତ ଆଜିକାଲି ସବୁ ଖାଉଛନ୍ତି କଣ ଖାଉନାହାନ୍ତି କି ବଡ ହେଲା ପରେ ସବୁ ଛାଡିଦେବେ ଖାଇବା। ଛୁଆ ବେଳେ ସବୁ ଖାଇବେ ବଡ ହେଲେ କିଛି ଖାଇବେନି।
ହଉ ଯ ତାନେ ଖାଇଦିଅ ଦିଅ ଖାଇବା ପାଇଁ।
ହଁ ହଁ ମୁଁ ଯାଉଚି ଛୁଆଙ୍କୁ ଖାଇବାକୁ ଦେବି ଆଉ ରଖୁଚି।